ହାଲୋ, ହଁ କଣ କରୁଛୁ?
ଏଇ ଛାତରେ ବୁଲଥିଲି, ଆଉ ତୁ--?
ଏଇ ଘର ପାଖରେ ଅଛି ଆଉ, ଖାଇସାରିଲୁନୁ?
ହଁ, ତୁ
ଆଉ ଖାଇକି ଆସିଲେ, ରାମଲିଳାରେ ବହି ପୂଜା ହଉଥିଲା ତମର, ନୂଆ ବହି ଶିଖାହବ, ସେଠି ଖାଇକି ଆସିଲି ଆଉ ବହିିବା ହବ ମଇରାବଣ ବଧ ।
ଓହୋ, ଖାଇବାକୁ କଣ ହେଇଥିଲା?
ଖାଇବାକୁ ଅରୁଆ ହାତ, ଡାଲମା, ଖଟା, କ୍ଷୀରି, ବେସନ ତରକାରୀ । ଆଉ ତୁ ଗଲୁ ନାହିଁ?
ମୁଁ ବା ଜାଣିନଥିଲି, ମୁଁ ତୋଠୁ ଶୁଣିଲି ।
ଆଉ ସନ୍ଧ୍ୟାବେଳେ ଯୋଉ ମଙ୍ଗଳା ମନ୍ଦିରରେ ଆଳତି ହଉଥିଲା ଯାଇଥାନ୍ତୁ ନା ଆଉ
ନା ଯାଇନି ଆଉ, କେ ଯାଉନାହାନ୍ତି ତ, ମାମା ହେରିବା ଗଲେ ସେ ଯାଆନ୍ତି, ଏବେ କେହି ଯାଉନାହାନ୍ତି ଆଉ
ଆଉ କଲେଜ ଏଜାମ ସଇଲା ।
ହଁ ସାରି ଗଲାଣି ।
କେନ୍ତି କଣ ଏକ୍ଜାମ ହେଲା?
ବହୁତ ବଢିଆ ଏକ୍ସାମ ଚାଲିଥିଲା ।
ଓ, ହୋ, ହୋ
ଆଉ ତମ ପିଲା ଭଲ ସବୁ, ନା ନାଇଁ, କଲେଜ ପିଲା, ଦେହଟା ଭଲ ନାହିଁ ତ
ଓହୋ, ଆଉ ଘରେ କଣ ଖାଇବାକୁ ହେଇଥିଲା? ହାଲୋ
କଣ ହେଇଥିଲା ମୁଁ ଜ ହ୍ୟାଲ
ହଁ ଆରେ ନେଟୱର୍କ କଣ ପାଉନି । ହାଲୋ ହାଲୋ, ଆଜ୍ଞା ନେଟୱର୍କ ପାଉନି?
ହଁ ପାଉଛି ପା ।
ହଁ ଘରେ କଣ ଖାଇବାକୁ ହେଇଥିଲା? ହଁ ହଁ ସୁବିଲା।
ଏଇ ଭାତ ତ ଭାତଡାଲି ହ
ଘରେ ସମସ୍ତେ ଖାଇସାରିଲେଣି ।
ହଁ ଖାଇସାରିଲିଣି, ବୋଉ ଖାଇନି ଖାଇବ ଆଉ? ଆଉ ଯ
ଆଉ ରାନଦେଇ କେବେ ଆସିବ? କଣ?
ଆସିବ ଆଉ, ହଁ
ହଁ, ଆଉ ରାନଦେଇ କେବେ ଆସିବ?
ଆସିବ, ଆଉ ପନ୍ଦର କୋଡିଏ ଦିନ ପରେ, ଆସିବ ଆଉ
ହଁ ଆସିଲି ଯିବା, ଷ୍ଟାଡିୟମ ଯିବା ଖାଇବାକୁ ।
ହଁ ଷ୍ଟାଡିଅମ୍, ବହୁତ ଦିନ ଷ୍ଟାଡିମ ଯାଇନି ନା ।
ହଁ ଯିବା ସେଠ ଆସିଲେ, କେବେ ଗଡେ ଯିବା ଆଉ
ଆଉ ସେ ନୂଆ କାର ଗୋଟେ ଆଣିଛି ସେ କାର ନେଇକି ଯିବା ଆଉ।
ହଁ କଉ କାରରେ?
ଇଏ ହେଲେ ଆଇଚନ୍ତି।
ଓହୋ।
ହଁ।
ଭଲ କାର ଟା ଯେ ଯିବା ଆଉ ଆଉ ପୁରୀ ଗୋଟେ କେବେ ଯି ବାଉ
ଆଉ ଯିବା ବଡେ ପୁରୀ କେବେ ଆଉ?
ରଥ ଯାତ୍ରା ରେ ଯିବା।
ରଥତ କଣ ପୁରୀ ଯାଇଅ ପ୍ରବଳ ଭିଡ।
ଦେଖିବା ଟ୍ରାଏ କରିବା ନା। ଭିଡରେ ତ ଲୋକ ବି ଯାଉ ସୁ ସମସ୍ତେ।
କିଏ ଯିବା ସୁନା ସବୁ ଯିବା ଆଉ।
ହଁ ସେତେବେଳେ ଠାକୁର ବାହାରଥେ ଯିବା ଆଉ।
ହଁ ଆଉ ତୁ କୋଉଠି ଘରେଟ କୋଉଠି?
ଏଇ ଛାତ ଉପରେ ଅଛି ଯିବି ଆଉ ଟିକେ ଉପରେ ତଳକୁୁ ଆଉ।
ଆହା ଆଉ ଧରି?
ସିଏ ଫୋନ ଦେଖୁଥିବ ଆଉ କଣ କରିଥିବ।
ଓହୋ ଚେମଡ଼ି?
ସିଏ ବି ସେଇଆ ସମସ୍ତେ ଫୋନ ଦେଖୁଛନ୍ତି।
ଆଉ ଘରେ ଖାଇ ସାଇଲେଣି?
ହଁ।
ହୁଁ ହୁଁ ଆମର ଗୋଟେ ନୂଆ ବହି ଆଉ ଗୋଟେ ଶିଖା ହଉଥା ରାମବନବାସ।
ହଁ ଆମ ଗାଁରେ କେବେ ରାମନୀଳା?
ଆମ ଗାଁରେ କେବେ ଆମ ଘରେ ହେଇନି ହବ ହେଲେ କୁହାହବ ଆଉ ଆଲାଉଁସ ହେଇନି ଆଉ। ଆସିବୁନୁ ଦେଖି।
କଣ?
ଆସିବୁନ ଦେଖିବା କୁ?
ହଁ ଯିବି ନା ଆଉ।
ଓହୋ। ରାମିଳା କେବେ ଗୋଟେ ଦେଖିବୁ ଭଲ ରାମିଳା ଦେଖିଲେ ଭଲ ଠାକୁରଙ୍କର।
ନିଦ ଲାଗୁଛି ଦେଖିଲେ।
ନାଇଁ ଠାକୁର ଜିନିଷ ଭଲ ନା ଦେଖିଲେ।
ଦେଖିବା କେବେ ଗୋଟେ।
ଆଉ ମାଆ ଦେହ ଭଲ ଅଛି?
ହଁ।
ଓହୋ। ଆଉ ଯୋଉ କୋଉ କଲେଜ ଏବେ କୋଉ କଲେଜ ନା ନେଖେଇମୁ ପ୍ଲସ ଥ୍ରୀ। ନା ସେଇ ଯୋଉ କଲେଜ ଯାଉଥୁଲ।
ଯୋଉ କଲେଜ ଯାଉଥିଲି ସେଇଠି ଦେଖା କରିବି ଆଉ।
ଏ ଶୈଳ ବାଳା ଯାଉଥିଲା ନା କଣ ବା।
ନାଇଁ ଇନ୍ଦିରା ଗାନ୍ଧୀ ଯାଉ
ଓହୋ ଇନ୍ଦିରା ଗାନ୍ଧୀ ଯାଉଥିଲୁ ଭଲ କଲେଜ ଟା।
ହଁ ଚେମେଡି ବି ଯାଉଛି ସେଇଠିକି।
ହଁ ଭଲ କଲେଜ ସେଇଠି ପଢ଼ ଗ୍ରାଜୁଏସନ କମ୍ପ୍ଲିଟ କରିଦବୁ ଆଉ।
ହଁ।
ଆଉ ଆଉ ମେହେନ୍ଦୀ କରନୁ ଆଉ?
ହଁ କରିଚି ନାଁ କାଲି ଆଉଥରେ କରିବି।
ଆଉ ଏ ବାହାଘର ଫାହାଘର ନାଇଁ କାର ଆଉ?
ହଁ ଅଛି ତୋର ଯେବେ ଘରେ କହି ତୋର ଆଗ ହବନି।
ସତରେ।
ହଁ ଖାଲି ଭାଉଜ ରେଡ଼ି ହେଇକି ଅ ଚି ବା ହେଲେ ଖାଲି ତୁ ହଁ କହିଲେ ହେଇଯିବ।
ହଉ ହବା ଆଉ। ଆଉ ଇଆ ବର୍ଷା ଫର୍ଷା ହଉଚି ନାଁ ବର୍ଷା ହଉନେଇ?
ହଁ ହଉଚି ବର୍ଷା ହେଇକି ଏବେ ଆଉ ହେଇଥିଲା ଆଉ।
ଏ ଅଧା ଇଆଡ଼େ ବର୍ଷା ହେଲାଠୁ ବାଙ୍କି ଆଡ଼େ ଅଧା ବର୍ଷ ହେଲାଠୁ କଟକ ଆଡ଼େ ଅଧା ବର୍ଷା। ନାଁ ବର ଗରମ କେନ୍ତି ଲାଗୁଚି?
ବୋହୁତ ଜୋରେ ଗରମ ହୋଉଛି।
ହଁ ବା। ଆଉ ଆଉ ଆସୁ ଯୋଉ ଖେଳ ଜିମ୍ ଆସୁନୁ ସକାଳେ।
ଯିବା ଆ ସକାଳେ ଆଉ ଦେଖିଆ ଆଉ କଁ ହଉଛି।
ତୁ ଆ ଯେ ଆଡ଼ମିସନ୍ କମ୍ ଅଛି କରିଦୋଉ ସେଠି ୱାର୍କ ଆଉଟ୍ କରି ଭଲ ନାଁ। ହେଲ୍ଥ୍ ଭଲ ରହିବ।
ହଉ କି ଯିବା କେବେ ଗୋଟେ ଆଡ଼ମିସନ୍ କରଦବା ଆଉ।
ହୁଁ ହୁଁ। ଘରେ ବି ଏକ୍ସସାଇଜ୍ କଲେ ବି ଭଲ ଯେ ହେଲେ ଘରେ ଭଲ ଲାଗିବନି ଜିମ୍ ଆସି
ଘରେ ଇଚ୍ଛା ହବନି କରିବା ପାଇଁ।
ହୁଁ ଜିମ୍ ଆସିବୁ ଭାରି ବହୁତ କ୍ରାଉଡ଼୍ ଥିବ ପିଲା ଥିବେ ଗୀତ ବିତ ଲାଗିଥିବ। ଟ୍ରେନର ଅଛନ୍ତି ମୁଁ ସେଇଠି ଅଛି ଟ୍ରେନରେ ସେଇଠି ଆସିବୁ ଭାରି। ୱାର୍କ ଆଉଟ୍ କରିଉ କହିଦେଇ ବଲ ସକାଳ ବେଳା ଆସିବୁ ଭଲ।
ଯିବାକୁ ଏ ଗୋଟେ ଆଡ଼ମିସନ୍ କରଦବା ଆଉ।
ଉଁ ଏବେ ଅଫର୍ ଅଛି ନାଁ ଆମର ଜିମ୍ ରେ।
ତମ ଅଫର୍ କେବେ ଯାଏ ଅଛି?
ଆମ ଅପର ଅଛି ଆଜି ବା ଲାଷ୍ଟ୍ ଡେଟ୍ ଥିଲା ଆଜି ରଜ ଅଫର୍।
ଆଜି ଲାଷ୍ଟ୍ ଡେଟ୍ ଥିଲା?
ଆଇ ଲା ଡେ
ହଁ ଆଜି ଲାଷ୍ଟ୍ ଡେଟ୍ ଥିଲା ତମର?
ଆଜି ଲା ଡେଟ୍ ଥା ବାଲି ଆମର ଆଜି ମାନେ ଖାଲି ଲେଡିଜ୍ ଙ୍କ ପାଇଁ ଇ ଦୁଇ ମାସୁକୁ ତେରଶ ଅନେଶୋତ ଟଆଁ।
ହୁଁ ଆଚ୍ଛା ଆଉ ଯିଆ କରିଆ ଓଟେ ଆଡମିସନ୍ କରିଦବା ଆଉ।
କରିଦେ ଧରିତ୍ରୀର ଇ ଆଡ଼ମିସନ୍ କରିଦେ ତୋର କରିଦେ।
ଆଉ ଚମେଡ଼ିକୁ କାଇଁ ଛାଡ଼ିଆ ଚମେଡି଼ର ବି ଗୋଟେ କରିଦବା।
ହଁ ଚିମିଡ଼ିର କରିଦବା ଆଉ ଆଉ ଯୋଉ ବାବା ଯୋଉଠି ମେଡ଼ିସିନ୍ ଆଣୁଥୁଲେ ସେଇଠି ମେଡ଼ିସିନ୍ ଆଣୁଚନ୍ତି ଟି? ବାବା ଯୋଉଠି ମେଡ଼ିସିନ୍ ଆଣୁଥୁଲେ ତିଶୂଳୀଆ ସେଉଠୁ ଆଣୁଚନ୍ତି ଟି? ତାଙ୍କର ତ ଟାଇମ୍ ଟେବୁଲ୍ ମେଡ଼ିସିନ୍ ଦୋଉଥୁବୁ ଖାଇବାକୁ।
ହଁ ଦିଆହଉଚି ଆଉ ଖାଉଛନ୍ତି ଆ ଟାଇମ୍ ଟୁ ଟାଇମ୍।
ହଁ ଆ ଏ ଯୋଉ ରାମିଳାରେ ତ ଭାଇମାନେ ସବୁ କିଏ ରୋଲ୍ କରନ୍ତି ବା?
ହଁ ଛଅ ସାତ ଜଣ ଅଛନ୍ତି ରୋଲ୍ କରିଚନ୍ତି ଆଉ। ହୁଁ କିଏ ଇନ୍ଦ୍ରଜିତ ହୁଏ କିଏ ରାମ ହୁଏ କି ଲକ୍ଷ୍ ଲୁକ୍ଷ୍ମଣ ହୁଏ କି ହନୁମାନ ହୁଏ।
ଓହୋ ଆମର ବି ସେ ରୋଲ ଦିଆଯାଇଛି ଆମର ସବୁ।
ତୋର କଣ?
ମୁଁ ଆମର ତ ନୂଆ ବହି ଦିଆହେଲା ମୁଁ ଏଥର କରିବି ହନୁମାନ ପୁଅ ମୁଁ ମକର ଧ୍ୱଜ । ଭଲ ଭଲ ବହିଟା।
ହ ହନୁମାନ କିଏ ହଉଛି?
ହନୁମାନ ଆମର ମୋ ସାଙ୍ଗଟା ଗୋଟେ ହୁଏ ବିପୁଲ।
ଓହୋ ରାମ?
ରାମ ମୋର ସାନ ମୋ ସାଙ୍ଗଟା ସାନ ଭାଇଟାକୁ
ଆଉ ଲକ୍ମଣ।
ଲକ୍ଷ୍ମଣ ଓ ଘଟୋର ଗୋଟେ ପିଲାଟା ସୁମନ ବୋଲି ଗୋଟେ ପିଲାଟେ ହୁଏ ଆଉ।
ଅହ।
ଆଉ ଯୋଉ ଇଏ ନୁହଁ ଯୋଉ କାଳୀ
ହଁ।
କରନ୍ତି କହିଲୁ?
କିଏ?
ରୋନି ରୋନି।
ରୋନି
ହୁଁ ଝିଅ ଟା।
ରୋନି କାଳି ରୋଲ କରିବ?
କାଳୀ ରୋଲ କରେ ପା ସିଏ।
ଓହୋ।
ଅହ।
ଆଉ କିଏ କିଏ ରୋଲ କରୁଛନ୍ତି କଣ?
ହଁ କୋଉ ରୋଲ ସବୁ ନେଇଛନ୍ତି ରାଜାଭାଇ ଫାଜାବାଇ ସବୁ ରୋଲ ନେଇଛନ୍ତି ସବୁ।
ରାଜେଇ କରୁନି?
ରାଜା ଭାଇ ନେଇଚି ମନ୍ଦୋଦରୀ।
ଓହୋ। ଆଉ ସମସ୍ତେ କଣ କଣ ନୋଉଚନ୍ତି?
ହଁ ବୋହୁତ ରୋଲ ନେଇଚନ୍ତି। ବଡ ପିଲା ବି ନେଇଚନ୍ତି ମହି ଜଣେ ବଡ ଭାଇଟା ବୋଲି ଜଣେ ହବ। ଆଉ ରାବଣ।
ଆଜିଠୁ ଷ୍ଟାର୍ଟ ହବ କାଲିଠୁ ଷ୍ଟାର୍ଟ ହବ।
ପୂଜା ହେଲା କାଲିଠୁ ରେଲସିଲ୍ ଷ୍ଟାର୍ଟ ହବ ଆଉ।
ଓହୋ ରିଅଲସେଲ୍ ଷ୍ଟାର୍ଟ ହେଇଯାଉଛନ୍ତି।
ଆଉ ଆରେ କ୍ରିଷ୍ଣା ଦିଦି ଆଉ ଆସିନାହାନ୍ତି? ଯୋଉ ଭିଡିଓ ଯୋଉ କରନ୍ତି।
ହଁ ସେ ଥରେ ମଝିରେ ଆସଥି ଆସିଥିଲେ। ହୁଁ ହଁ ହଁ ଭଲ ଭଡିଓ କରୁଚନ୍ତି।
ଅହ ମୁଁ ଦେଖୁଥିଲି ଭିଡିଓରା
ତାଙ୍କ ବଡ ଭୋଉଣୀ ବି ଭଲ ଭିଡିଓ କରୁଚନ୍ତି।
ଓହୋ ହୋ। ହଁମ୍ ମୁଁ ଦେଖିଥିଲି ତ ଥରେ ଭିଡିଓ ତାଙ୍କର ଭଲ ଲାଗିଲା।
ହଁ ସେ ଆସିଥିଲେ ପା ଥରେ।
ଆଉ ଆସିଥିଲେ ଘରକୁ ନା?
ହୁଁ।
ଓହୋ ହୋ। ଆଉ ଆଉ ଆସୁନୁ ଘର ଆଡେ କେବେ
ଯିବା ଆଉ କାଲି ଦି ଚାରି ଦିନ ଛାଡୁ ଯିବା ତମ ଘରକୁ।
ଓ ଆସ ଆସିଲି ଫୋନ ମାରିବୁ ମତେ ଆଉ।
ହଉ ହଉ ଆସିକି ଟିକେ ନେଇଯିବୁ ଆଉ।
ହଉ ଆଉ ଧରି ଧରିକି କ ଧରିି ତୁ। ଆଉ ରାନ୍ଧିକି ରାନ୍ଧିକି ଆସିବ ସବୁ ଆସିବ ସବୁ ହେଲା।
ହଁହଁ।
ଆଇଲେ ମତେ ଜଣେଇବୁ।
ହଁ ହଁ ଆସିକି ନେଇଯିବୁ ଟିକେ ଆଉ।
ହଁ ମୁଁ ନେଇି ଯିବି ଆଣିବା ପାଇଁ ଆଉ ରାନ୍ଧିକି ଆସିବୁ ଭାରି ଆଇଲେ ଯିବା ଆଉ। ଆ ଦେଇ ଦେହ କେମିତି ଅ ଯିବ ଭଲ ଅଛି। ସେ ଫୋନ୍ ମାନେ ରାନି ଦେଇ।
ହଁ କେତେବେଳେ କେମତି ଫୋନ ମାରେ କେତେବେଳେ କେମତି ମେସେଜ କରେ ଆମେ ମେସେଜ ରେ କଥା ହେଇଯାଉୁ।
ହ ତ ଦେହ ଭଲ ଅଛି।
ହଁ ତା ଦେହ ଭଲ ଅଛି।
ତା ମାନେ ବହୁତ ଦିନ ହେଲାଣି ଫୋନ ପାନ ନାଇଁ ତ ମୋତେ।
ହଉ କାମ କରୁଥିବେ ଏପଟ ସେପଟ। ହଉଛି ଏକଲା ଅଛି ନା ଏପଟେ ସେପଟେ। କାମ କରୁଥିବ ଟାଇମ ମିଳୁନଥିବ ମିଳିଲେ କଲ୍ କରିବ ଆଉ।
ହଁ କାମ କରୁଛି ଆ
ତୁ ଭଏସ କଣ କଟୁଚି।
ମୋର ଏ ନେଟୱର୍କ ଟା ପ୍ରୋବ୍ଲେମ ହଉଥିବ ବୋଧେ ଆଉ ଶୁଭିଲା।
ହଁ ହଁ ଏବେ ସୁଭିଲା।
ଉ ହୁଁ ଅ ହଉ।